ଓ
ହଁ ମ୍ୟାଡାମ୍ କୁହନ୍ତୁ।
ହଁ ଶୁଣାଯାଉଚି।
ଆ ଶୁଣାଯାଉଚି।
ହୁଁ କଁ କରୁଚ?
ଏଇ ବସିଛି ଆଉ କଁ କରିବି।
ଖାଇ ସାରିଲଣି।
ହଁ ଖାଇ ସାଇଲିଣି‌
କଁ ଖାଇଲ ହଁ ମୁଁ ଖାଇସାରିଲିଣି। ନାସ୍ତା କରିଥିଲି ଖାଲି ଚା ଚା ପିଇଥିଲି ଆଉ କିଛି ଖାଇନି।
ନା ଆଉ କିଛି ନାଇଁ।
ନୁହଁ ଏବେ ଉଁ ନା ଆଉ କିଛି ଖାଇନି ଏବେ ରୋଷେଇ କରୁଚି। ବାପା ଡିଉଟି ଯାଇଛନ୍ତି ଆସିବେ ତାପରେ ଖାଇବି ଆଉ।
ଉଚ୍ଛା ଆଉ ଆପଣଙ୍କ ହଜବ୍ୟାଣ୍ଡ?
ମୋ ହଜବେଣ୍ଡ ଘରେ ଅଛନ୍ତି।
ଘରେ ଅଛନ୍ତି ଆଉ ଆଚ୍ଛା କଣ ରୋଷେଇ କରୁଛନ୍ତି ଆଜି?
ଆଜି ରୁଟି କରିବି ଚଣା ଡାଲି ଆଳୁ ତରକାରୀ କରିବି। ଆଉ ଆପଣଙ୍କର?
ଆମର ଆଜି କଫି ଆଉ ବିସ୍କୁଟ।
ଓହୋ ୱାଇଫ୍ ବନେଇଥିଲେ।
ୱାଇଫ୍ ବନେଇ ନଥିଲେ ଏ ଘର ପାଖେରେ ଜଣେ ଭାଉଜ ଆସିକି ବନେଇଥିଲେ।
ଓହୋ ସିଏ ବନେଇକି ଦିଅନ୍ତି।
ହଁ ୱାଇଫ୍ ନାହାନ୍ତି ଘରେ ନା। ତ ସିଏ ମଝିରେ ମଝିରେ ଆସିକି ବନେଇକି ଦିଅନ୍ତି ଆଉ। ୱାଇଫ୍ ଯାଇଛନ୍ତି ତାଙ୍କ ଘରୁକୁ ଯାଇଛନ୍ତି ତ।
ଆଛା ଆଉ ରୋଷେଇବାସ କଣ ଆସେ।
ତେ ହଁ ଆସେ ମ୍ୟାଗି ବନେଇବାକୁ ଆସେ। ଚିକେନ୍ ବନେଇବାକୁ ଆସେ।
ହୁଁ ଚିକେନର ପ୍ରୋସେସିଂଟା ଟିକେ ବତେଇବେ।
କେନର
ହଁ ଚିକେନ୍ କେମତି ବନାନ୍ତି?
ଚିକେନ୍ ଫାଷ୍ଟେ ଉଁ କିଣିକି ଆଣିବ ଦୋକାନରୁ।
ହଁ।
ତାପରେ ତାକୁ ଧୋଇଦେବେ ଠିକ୍ ଅଛି। ଧୋଇଲା ପରେ ଭଲ ସେ ଧୋଇ ଦେବେ ଧୋଇଲା ପରେ ଏଁ ହଳଦୀଗୁଣ୍ଡ ଆଁ ଲଙ୍କାଗୁଣ୍ଡ ତେଲ ତାପରେ ରସୁଣ, ଅଦା ପେଷ୍ଟ ବନେଇକି ତାକୁ ଗୋଳେଇଦେବା।
ହୁଁ।
ଗୋଳେଇକି ଫ୍ରିଜରେ ରଖିଦେବେ ଗୋଟେ ଘଣ୍ଟା ପାଇଁ। ତାପରେ ଗୋଟେ ଘଣ୍ଟା ପରେ ବାହାର କରିବେ ବାହାର କରିକି ଚିକେନ୍ ରୋଷେଇ କରିବେ।
ଲୁଣ ଗୋଳେଇବାନି?
ଲୁଣ ଟା ତରକାରୀ ଦେଇଥିଲେ ଭଲ ହବ। ଯେତେବେଳେ ତରକାରୀ ବନେଇବେ ନା ସେତେବେଳେ ଲୁଣ ଦେଲେ ଭଲ ହବ।
ମାନେ ଅଦା, ରସୁଣ ପେଷ୍ଟ କରିକି ତାଦେହରେ ଗୋଳେଇ ଦିଅନ୍ତି।
ହଁ ଅଦା, ରସୁଣ ପେଷ୍ଟ କରି ଗୋଳେଇ ଦିଅନ୍ତି। ଆଉ ଚିକେନ ଟାକୁ ଟିକେ ଫ୍ରାଏ କରିଦେଲେ ବେଶୀ ଭଲ ଲାଗିବ ଆଉ? ତାପରେ ସେ ଖାଇବେ ଭଲ ଲାଗିବ।
ମାନେ କଣ ପିଆଜ
ଶିଖି ନାହାନ୍ତି କି ଆପଣ ଶିଖି ନାହାନ୍ତି?
ଶିଖିଛି ଯେ କିନ୍ତୁ ପ୍ରୋସେସ ଟା ସମସ୍ତଙ୍କର ଅଲଗା ଅଲଗା ଥାଏ ନା।
ଆଛା ନାଇଁ ମୁଁ ଏମିତି ବନାଏ ତ। ଭଲ ଲାଗେ ବହୁତ ସ୍ୱାଦ ଲାଗେ ବହୁତ।
ଉଁ ଆଉ କୁଆଡେ ବୁଲିବାକୁ ଯାଇନାହାନ୍ତି? ରଥାଯାତ୍ରା
ନାଇଁ କୁଆଡେ ଯିବି କୁଆଡେ ଯାଇନି ଆଉ ବୁଲିବା ପାଇଁ?
ଆଉ ରଜରେ ସବୁ କଣ କଲେ?
ରଜରେ ରଜରେ କୁଆଡେ ନାଇଁ କୁଆଡ଼େ ଯାଇନି ବାସ, ଆପଣ କୁଆଡ଼େ ଯାଇଥିଲେ?
ହଁ ମୁଁ ଯାଇଥିଲି ମୋ ନଣନ୍ଦଙ୍କ ଘରକୁ ରଜରେ ରହିଲି ତାଙ୍କ ସହିତ ବୁଲିଲି। ପିଠା ପଣା ଖାଇଲି କେତେ କଣ ମଜା ମସ୍ତି କଲୁ। ମୁଁ, ମୁଁ ପୋଡ଼ ପିଠା ଖାଇଥିଲି। ମଣ୍ଡା ପିଠା ଖାଇଥିଲି, ଚକୁଳି ପିଠା ଖାଇଥିଲି। ତାପରେ ଯାଇ ଦୋଳି ଖେଳିଲୁ ବୁଲିଲୁ ରିଲସ ବନେଇଲୁ। ସେଠି ଶଙ୍ଖ ଫୁଙ୍କା କମ୍ପିଟିସନ ବି ହଉଥିଲା ଦେଖିଲୁ। ସେଠି ବି ଦଉଥିଲେ ପିଠା ଦଉଥିଲେ ତରକାରୀ ଦଉଥିଲେ ଦହିବରା ଦଉଥିଲେ। ତାପରେ ବୁଲିବାଲି ଖେଳି ଦୋଳି ଖେଳିଲୁ ତାପରେ ଆସିଲୁ ଘରକୁ। ଘରକୁ ଆସିଲା ପରେ ଉଁ ନଣନ୍ଦ ବନେଇଥିଲେ ପନିର ତରକାରୀ କରି ଥିଲେ ଭାତ ରାନ୍ଧିଥିଲେ ସବୁ ବନେଇଥିଲେ ଖାଇଲୁ ଖାଇକି ତାପରେ ଶୋଇପଡ଼ିଲୁ ଆଉ।
ହୁଁ, ହୁଁ।
ମୁଁ ରହିଲି ଦୁଇ ତିନି ଦିନ ରହିଲି ଦୁଇ ଦିନ ରହିଲି।
ଦୁଇ ଦିନ ରହିଲେ?
ହଁ।
ଆଚ୍ଛା।
ଦୁଇ ଦିନ ରହିଲି ତାପରେ ସେଠୁ ପୁଣି ପଳେଇ ଆସିଲି ଘରୁ ରଜ ପରେ ପଳେଇ ଆସିଲି।
ଆଉ ପୋଡ଼ ପିଠି ଟା କେମତି ବନା ହୁଏ?
ପୋଡ଼ପିଠା ମୁଁ ଶିଖିନି ମୁଁ ବନାଏନି ପୋଡ଼ପିଠା କେବେ?
ପୋଡ଼ପିଠା ବନାନ୍ତିନି?
ନା ମୁଁ ଜାଣିଛି ଖାଲି ଏଁ ଯୋଉ ଚୁନା ଯୋଉ ଅରୁଆ ଚାଉଳକୁ ଭିଜେଇ ଦିଅନ୍ତି। ଭିଜେଇକିରି ଉଁ ଯୋଉ ଚୁନା ବନେଇ ଦିଅନ୍ତି। ବନେଇକି ତାକୁ ଟିକେ ଶୁଖେଇ ଦିଅନ୍ତି। ସେ ଚୁନା ହେଲା ପରେ ତାକୁ ଜନ୍ତିକି ଏଁ ଘିଅ ଦେଇକି ପାଣିରେ ଜନ୍ତି ଦିଅନ୍ତି। ଜନ୍ତି ଦେଇକିରି ତାପରେ ତାକୁ କଡାରେ ଯଦି ଘଷି ଥିବ ତ ଚୁଲିରେ ପୋଡିବା ପାଇଁ ଭଲ ଲାଗେ। ନହେଲେ ଗ୍ୟାସରେ ଏତେ ଖାସ୍ ଲାଗେନି ଗ୍ୟାସରେ ବୋହୁତ ଲସ୍ ହବ କେ କିନ୍ତ ଚୁଲିରେ ପୋଡିଲେ ଭଲ ଲାଗେ। ଘଷି ଦେଇକିରି କଦଳୀ ପତ୍ର ଦେଇକି ତା ଉପରେ ଜନ୍ତା ଦେଇକିରି ତା ଦେହେରେ ନଡିଆ ହେରିଆ ଦେଇକିରି ସବୁ ଯାହା ପୂରା ଦବା କଥା ନଡିଆ ଦେଇକିରି ତାକୁ ବସେଇଦେବେ ଚୁଲିରେ ପୁରା। ଭଲସେ ପୋଡି ହେଇଯାଏ ତାପରେ କେତେ ସମୟ ଦି ଘଣ୍ଟା ଘଣ୍ଟେ ଲାଗେ। ତିନି ଘଣ୍ଟା ଲାଗେ ପୋଡପିଠା ବନିବା ପାଇଁ। କିନ୍ତୁ ଖାଇବାକୁ ବୋହୁତ ଟେଷ୍ଟ ଲାଗେ। ହୁଁ ଭଲ ଲାଗେ। ଯଦି ଛେନା ପୁର ଦିଆ ହୁଏ ତାହେଲେ ଭଲ ଲାଗେ ନଡିଆ ପୁର ଭଲ ଲାଗେନି।
ଛେନା ମିଳେ ଆପଣଙ୍କ ଆଡେ?
ଉଁ ଆମ ଆଡେ ଉଁ ନାଁମ ଗାଁ ରୁ ମଗାଉ ଆମେ ବାହାରେ ରହୁନା ସେଥିପାଇଁ ଛେନା ମିଳେନି ଆମର ଆଡେ।
ମିଳେ ନାଇଁ ଆପଣ ଗାଈ ରଖୁନାହାନ୍ତି ନେଇକି ଘରେ ଛେନା ମିଳିବ।
ନା ନା ବାହାର ଜାଗାରେ ଗାଈ ରଖିପାରିବୁନୁ।
ରଖନ୍ତୁ ଗାଈ ରଖନ୍ତୁ ଗାଈ ରଖିଲେ ଭଲ।
ହଁ।
ଗୋ ସେବା କରିବା ବୋହୁତ ଭଲ।
ହଁ ଯେ କିନ୍ତୁ ବାହାର ଜାଗାରେ ନା ଜାଗା ନାହିଁ ଏତେ ଗାଈ ରଖିବା ପାଇଁ ଆଉ ତାର ସେବା ନବା ବି କରି ଆସିବନି।
ହୁଁ ଆପଣଙ୍କ ହଜବେଣ୍ଡ ଦେଖିବେ ନହେଲେ ଆପଣଙ୍କର ଶାଶୁ ମା ଦେଖିବେ।
ମୋ ହଜବେଣ୍ଡ ତ ସେତ ଉଁ ଗୋବର ଗୋଟେଇ ପାରିବେନି ନା। ମୋ ଶାଶୁ କରିଦେବେ।
ଆପଣ ଅଛନ୍ତି ଶିକେଇ ଶିଖେଇ ଦେବେ।
ନାଁ ମୁଁ ଉଁ ମତେ ତ ଆସେନି ଆଉ ତାପରେ ବାହାର ଜାଗାରେ ନା ରଖିକିରି ହୁଁ ପୋଷି ହ ପାଳି ହବନି ଗାଁରେ ଠିକ୍। ବାହାର ଜାଗାରେ ବୋହୁତ ଇଏ।
ଗାଁରେ ଗାଈ ରଖିଚନ୍ତି ଆପଣ?
ନା ନା ମୋ ଆମ ଘରେ ନାହିଁ ମୋ ମାମୁଁ ଘରେ ଅଛି।
ହଁ ମାମୁଁ ଘରେ ଅଛି ନାଇ ଆଉ ଛେଳି ଅଛି ଆପଣଙ୍କର? ଛେଳି ଛେଳି ଅଛି?
ଉଁ ନା ନା ଛେଳି ନାହିଁ।
ଆଉ ଆଉ କଣ ମଇଁଷି ରଖିଚନ୍ତି କି?
ଆଜ୍ଞା।
ମଇଁଷି ରଖିଛନ୍ତି?
ନାଁ ମଇଁଷି କାଇଁ ରଖିବୁ ମଇଁଷି ନାଇଁ।
କିଛି ଆଉ ଆଜି କଣ ଖାଇଥିଲ ଆପଣ?
ହୁଁ। ମୁଁ କଣ ଖାଇଥିଲି, ଖରା ବେଳେ ଖାଇଥିଲି ଭାତ ଖାଇଥିଲି ଭାତ ଖାଇଥିଲି ଓହୋ ହଁ ଓଉ ଖଟା ଖାଇଥିଲି ଆଉ ଛୁଇଁ, ଆଳୁ, ବଡି ଉ-ଉ-ଉ ତରକାରୀ ଖାଇଥିଲି। ଆଉ ତାପରେ ମୋ ହଜବେଣ୍ଡ ଆଉ ମୋ ଶଶୁରଙ୍କ ପାଇଁ ତାଙ୍କ ପାଇଁ ବନେଇଥିଲି ଚିଙ୍ଗୁଡି ଆଳୁ ଝୋଳ।
ଚିଙ୍ଗୁଡି ଝୋଳ ଆଜି-ଇ-ଇ-ଇ ମଙ୍ଗଳବାରେ ଚିଙ୍ଗୁଡି ଖାଅ ତାହେଲେ?
ହଁ ମୋ ହଜବେଣ୍ଡ ମୋ ହଜବେଣ୍ଡଙ୍କର ସୋମବାର ଆଉଁ-ଉ-ଉ-ଉ ଶୁକ୍ରବାର ଆଉ ଶନିବାର। ଖାଆନ୍ତିନି ଆଉ ସବୁ ବାରେ ଖାଆନ୍ତି।
ତ ଆପଣଙ୍କ ହଜବେଣ୍ଡ କୁ ଟିକେ ଶିଖାନ୍ତୁ ଖାଇବେନି ଆଇଁଷ ଟା ଦେହ ପାଇଁ ଭଲ ନୁହଁ ନା। ଯେତେ-ଏ-ଏ-ଏ ଆଇଁଷ ନ ଖାଇବେ ଆଇଁଷ ନ ଖାଇଲେ ହିଁ ଭଲ।
ସିଏ ଆଇଁଷ ନ ଖାଇକିରି ରହିପାରିବେନି। ସେ ଆଇଁଷ ହେଲେ ଟିକେ ଭାତ ଖାଇବେ ହଁ।
କେମିତି ଆଇଁଷ-ଅ-ଅ ଛାଡିକି ରହିବେ ସପଣ ଶିଖେଇବେ ନା।
ହଁ ଯେ କିନ୍ତୁ ମାନେ ଭାତ-ଅ-ଅ ଅଣ୍ଡା ଆଇଁଷ ହେଲେ ସେ ଖାଇବେ ଆଉ ସାଧା ଦିନ କହିବେ ମୁଁ ଜମା ଖାଇବିନି ମତେ ଭୋକ ଲାଗୁନି ମୋ ମା ମନା କରିଛନ୍ତି।
ନ ଖାଇଲେ ନ ଖାଇବେ ଆପଣ କିନ୍ତୁ ଶିଖେଇବେ ତାଙ୍କୁ। ନ ଖାଇଲେ କିଛି ଅସୁବିଧା ନାହିଁ କିନ୍ତୁ ଆଇଁଷ ଖାଇବା ଭଲ ନୁହଁ ଆପଣ ଆଇଁଷ ନ ଖାଆନ୍ତୁ। ବିନା ପିଆଜ ରସୁଣରେ ଖାଆନ୍ତୁ ଆପଣଙ୍କ ଦେହ ପାଇଁ ଭଲ ହବ।
ହଁ ମୁଁ ଯଦି ମନା ବି କରେ ନା ସେ ମୋ କଥା ଶୁଣିବେନି।
ହ ହ ଶିଖେଇବେ ନା ଆପଣ ଆସ୍ତେ ଆସ୍ତେ ଶିଖେଇବେ ତାଙ୍କୁ। କେମିତି କଣ ଖାଆନ୍ତି କେମିତି କଣ ଖାଆନ୍ତିନି ଆପଣ ଆପଣ ଧିରେ ଧିରେ ଶିଖେଇବେ।
ଆଛା ଆପଣଙ୍କ ଦେହ ଭଲ ନାହିଁ ବୋଧେ?
ନାଇ ଟିକେ ଥଣ୍ଡା ହେଇଯାଇଛି ତ, ବର୍ଷା ହଉଥିଲା ତ। ସେଇଥିପାଇଁ ଟିକେ ଥଣ୍ଡା ହେଇଯାଇଛି ଆଉ।
ଓ ହୋ ଆପଣଙ୍କ ଆଡେ ବର୍ଷା ହଉଛି?
ଆ ହେଇନି ହେଇଥିଲା କାଲି ଆଜି ଆଉ ହେଇନି।
ଓହୋ ଆମର ଏଠି ଏବେ ଝିପ୍ ଝିପ୍ ପକଉଛି।
ଯାଉନାହାନ୍ତି ବର୍ଷା ଟିକେ ଭେଦିବେ ଓଦା ହେଇଯିବେ ଟିକେ।
ମୁଁ ବାହାରେ ତ ବସିଛି। କିନ୍ତୁ ଓଦା ହେଲେ ନା ଥଣ୍ଡା ଧ ଓଦା ହେବି ଯଦି ମୋ ଶାଶୁ ମତେ ରାଗିବେ କହିବେ ଓଦା ହଉଛୁ କଣ ପାଇଁ। ଥଣ୍ଡା ଧରିବ।
ନାଇଁ ଥଣ୍ଡା ଥରିବନି-ଇ-ଇ ଏଇ ବର୍ଷ ଦେହ ପାଇଁ ଭଲ।
ନା-ଆ-ଆ-ଆ ଅଦିନିଆ ବର୍ଷା ନା।
ଅଦିନିଆ ବର୍ଷା ବର୍ଷା ଦିନ ତ ଆସିଗଲାଣି। ଆଉ ଅଦିନିଆ ବର୍ଷା କଣ?
ବର୍ଷା ଦିନ ଆସିଲା ବ ତା ବୋଲି କଣ-ଅ-ଅ ହ ହଁ-ଅ-ଅ ହଠାତ୍ ଆସିଲା ଇଁ ହେଲେ ଓଦା ହେଲେ ଭି ଚିଲେ ବିି ପୁରା-ଆ-ଆ ଥଣ୍ଡା ଧରିଦବ।
ଦେହ ପାଇଁ ଭଲ। ଆଉ କେମିତି ଅଛନ୍ତି ଭଲ ଅଛନ୍ତି, ଭଲ ଅଛନ୍ତି?
ହଁ ହଁ ମୁଁ ଭଲ ଅଛି। ମୁଁ ଯାଉଛି-ଇ-ଇ-ଇ ଟିକେ ରୋଷେଇ କରିବି ରଖୁଛି।
ଆଜ୍ଞା।
ବାଏ।
ବାଏ।